ହ୍ୟାଲୋ।
ହଁ।
ଶୁଭୂଚି ତ।
ହୁଁ।
ଆପଣ ଫୋନଟା ପାଣିରେ ପକେଇଦିଅ ହେଲା।
କାହିଁକି?
ଆଉ କଣ ହ। କଲ୍ କଲେ ସୁବୁନି ତମକୁ। ହୁଁ। ଆଜି ବହୁତ ପ୍ରକତରେ ବୁଲିଲି ହାଲିଆ ହେଇଯାଇଛ ତମେ ଵୋଧେ
କିଛି ବୁଲାବୁଲି କରିନି।
ଆଉ ଏନର୍ଜି ନାହି ଯେ
ଏନର୍ଜି ନୁହେଁ ମୋ ମୁଣ୍ଡ ବିନ୍ଧୁଛି।
ହୁଁ।
ହୁଁ।
ଗଲନି କଫି ଟିକେ ପିଇକି ଦେଇକି ପଳେଇ ଆସିଥାନ୍ତ।
ଏଇଠି ଗୋଟେ ମୁଁ ଆଣିକି ରଖିଥିଲି କଫି ବନେଇବା ପାଇଁ ହେଲା ଆମ ରୁମ ମେଟ୍ ତାକୁ ପାଞ୍ଚଟା ପ୍ୟାକେଟ ଆଣି ଥୋଇଥିଲି ତାକୁ ଯୋଉ ହଁ କଫି ନ ଜାଣିପାରିଲାନି କଫି ନା କଣ ବୋଲି ତାଙ୍କୁ ଫୋପାଡି ଦେଇଛି ହୁଁ ସେଇଆା ଆଉ ଆଉ ତମେ ଖାଇବ କଣ ଏବେ ମେଡିସିନ ହୁଁ।
ନହେଲେ ଭଲ ଲାଗିବନି।
ହଁ।
ନ ଘରେ କଣ କହୁଛନ୍ତି ଗୋଟେ ପୁଦିନା ପତ୍ର ଜିିବିଦାର ମୁଖିଲ ପୁଧ ନାଧରେ ଜିିବିଦାର
ଅଦିନଜୁଲ୍ଲା
ପଦିନା ପତ୍ର କଣ ଖାଇଲେ?
ହଁ ହଁ ପୋଦିନା ପତ୍ର ନୁହେଁ ପୋଦିନା ର ମେଡ଼ିସିନ୍ ଗୋଟେ ଅଛି ହେଲା ସେ ମେଡିସିନ ଆଣିକି ଖାଇବ। ପୁରା ଦେହ ମାନେ ମାନେ ପେଟ ଛାତି ଦେହ ସବୁ ଥଣ୍ଡା ରହ ରହିବ।
ଥଣ୍ଡା ତ ଏବେ ହେଇଛି ଆଉ ଥଣ୍ଡା ହଉ କଣ ରହିବ?
ମାନେ ତ ମାନେ ସେଇଟା ହଉଛି ଅର୍ଗାନିକ ପଥା ହେଲା। ମଲବ ଆଉ ତମେ ଏଗୁଡା
ବରଫ ଗ୍ରାଇଣ୍ଡିଙ୍ଗ କରିକି ପିଇ ଦେେଲେ ଆହୁରି ଥଣ୍ଡା ରହିବ।
ସେଇ ଥଣ୍ଡା ନୁହେଁ ଆରଟା ଦେହ ପାଇଁ ଭଲ ଓ ଆଉ ଥଣ୍ଡା ବି ଭଲ ଲାଗିବ ଦିହକୁ
ଆଇ ତାହେଲେ ରୋଷେଇ ହେଇନି ନାଇଁ କି।
ନା ମ ଆଜି ଆମେ ଦିନରେ ତ ଶିଆଡେ ଖାଇକି ଆସିଥିଲୁ ଆ ଖାଇକି ଆସିଥିଲୁ ନୁହେଁ ପାର୍ସର ଗୋଟେ ଆଣିଥିଲୁ ଭାରି ହେଲା ଆଉ ଝିଅର ମୋର ଖାଇକି ଆଉ ଜଣେ ପାଇଁ ବି ପୁରା କାଫି ମାନେ ଭଲ ଦଉଛନ୍ତି ଖାଇବା ଆ।
ହଁ ଭୋଗ କେତେ ଖାଇବ ଭୋଗ ଅଳ୍ପ ଖାଇଲେ ପେଟ ଫୁଲ୍ ହେଇ ଯାଉଛି। ସେ ଯୋଉଠିଆ ଭୋଗ ହଉ। କଣ ପକଉଛନ୍ତି କି ଆଣି ପେଟ ଫୁଲ ହେଇଯାଉଛି। ଆମର ଯୋଉ ଟାଇମ ର ଅଫିସ ଯାଉଥିଲି ଅଫିସ ରେ ସେ ଆଣିବେ ହେିତି ଭୋଗ ଶନିବାରକୁ ଶନିବାର ଆମର ଭୋଗ ଅରଡ ହବ ଆଁ କୁଲାର ବୋଲି ଷାଠିଏ ଟଙ୍କା ଲେଖାଇ ନିଅନ୍ତି ଅଶୀଟଙ୍କା ଏମିତି ରେ ଷାଠିଏ ଟଙ୍କା ଲେଖେ ନିଅନ୍ତି ଆମେ କ୍ଷୀରି ଆଣୁନା କ୍ଷୀରି ଟା ତ ପସନ୍ଦ ନୁହଁ। ଆଉ ଭଲ ଲାଗେ ଖାଇବା ପାଇଁ ଶନିବାର ରୁ ଶନିବାର ଆମେ ଭୋଗ ଖାଉ।
ଆରେ ୱା ବଢିଆ ତ। ଆମର ଏଠି ଜଗନ୍ନାଥଙ୍କ ମନ୍ଦିର ଅଛି ହେଲା ମାନେ ଖାଇବା ଟୋ ତାରେ ଭଲ ନୁହେଁ ବିଲିଭ କରିବନି ଆ ଡାଲି ଦେବେ ଯେ। ସେ ପୁରା ପାଣିଆ ପାଣିଆ ହେଲା ନଡିଆ ପ ସବୁ ପକେଇବେ କିନ୍ତୁ ପୁରା ପାଣି ଟାଇପ ର।
ହୁଁ।
ଆଉ ଗୋଟେ ତରକାରୀ ଦେବେ ଯେ ସେଟା ଡାଲମା ଟାଇପ ର ହେଲା। ଏତିକି ଦିଅନ୍ତି ଆଉ ମତେ ବାସ ଟିକେ ଖଟା ଟିକେ ତାର ପସନ୍ଦ ହେଲା। ଆଉ କାହିଁ ଖିରି ଫିରି ତ ଏମିତି ଆଣାଆଣି କରନ୍ତି ଆଉ ଗୋଟେ କଣ ଗୋଟେ। ପୋଟଳ ତରକାରୀ ଦେବେ ଏମତି ଗୋଟେ ଏମିତି ଆଉ ଏତିକି ବସ। ଆ ସେଠି ପୋଟଳ ରସା ମୋର ଫେବରେଟ ହେଲା।
ହୁଁ ହୁଁ।
ମୁଁ ସେଥିପାଇଁ ଖାଇବା ପାଇଁ ପସନ୍ଦ କରେ ତାକୁ ଆଉ।
ଆମ ଏପଟେ ଭଲ ରୋଷେଇ ଭଲ ଆମ ଆମ ଗାଁ ମନ୍ଦିରରେ ରୋଷେଇ ମସ୍ତ୍ ହୁଏ ଆମେ ତାଙ୍କୁ ଦବ ବୁ ଯାଇ ଚାଉଳ ସେ କିନ୍ତୁ ଆମକୁ ବାରଟା ଗୋଟେ ଆସି ରୋଷେଇ କରିକି ଆଣିକି ଦେବେ। ତମର ଯୋଉ ଦିନ ଭୋଗ ଲାଗିବା ଲଗେଇବା କଥା ଠାକୁରଙ୍କୁ ଭଲ କିନ୍ତୁ। ପୁରା ମସ୍ତ ଖାଇବା। ଆ
ହାଲୋ।
ହୁଁ ଖା ଖାଇବା ପୁରା ମସ୍ତ୍ ଲାଗେ ଭାତ ଡାଲି ଖଟା ହଁ ମ। ପର
ଆମ ଆମର ବି ଭଲ ବନାନ୍ତି।
ହୁଁ।
ହେ ସବୁବେଳେ ମୁଁ ଖାଏନି କେତେବେଳେ କେମିତି ଖାଇଦିଏ। ଆମର କଣ ଟିକେ କହିଲ ଏଇ ଚକୁଟା ଚକୁଟି ଭୋଗ ପସନ୍ଦ ନୁହଁ। ଠାକୁରଙ୍କ ଭୋଗ ହେଲେ ବି ମୁଁ ଖାଇବିନି। ହାତରେ ଚକଟା ଚକଟି କରିଥିବେ। କିଏ ମନ୍ଦିରକୁ ଯଦି ଯାଇଥିବ କଦଳୀ। ସେ ଖା-ଖାଇବିନୁ।
ଆଜି ଆମକୁ ଦେଇଥିଲେ ପୁରା କଣ କହିଲ ଅ ଯୋଉ। ଚୁଡ଼ାର ଘସା।
ହୁଁ ହୁଁ ହୁଁ ଗୁଆଘିଆ ପକେଇଥିଲେ।
ମୁଁ ଗୁଆଘିଅ ଖାଏନି କିନ୍ତୁ ଖାଇ ଦେଇଛି।
ହୁଁ। ମୁଁ ବା ସେଥିପାଇଁ ଖାଏନି ଗୁଆଘିଅ ପକଉଛନ୍ତି ଯୋଉ।
କଣ କହିଲ?
ଗୁଆଘିଆ ପକଉଛନ୍ତି ବୋଲି ମୁଁ ଖାଏନି।
ଆଚ୍ଛା ଆଚ୍ଛା।
ବାହାରେ ସେଥିପାଇଁ ମୁଁ ଭୋଗ ଖାଏନି ଗୁଆଘିଅ ମୁଁ ଖାଏନି ନା। ଛେନା ଖିରି ଛେନା ଘିଅ ମ। ଓ ପସ
ହୁଁ ପସନ୍ଦ ନୁହଁ ମୁଁ ଛେନା। ଖାଏ ଖିରି ଖାଏ।
କ୍ଷିରି ଖାଇବି କିନ୍ତୁ ଏଇ ସେଇଠୁ ଗୁଆ ଘିଅ ହେକା ପଡିଥିଲେ ଖାଇବିନି।
ନା ମତେ ବି ଗୁଆ ଘିଆ ପସନ୍ଦ ନାହିଁ। ଟୋଟାଲ ଗୁଆଘିଅ ପସନ୍ଦ ନାହିଁ। କେମିତି ଗୋଟେ ଖାଉଛନ୍ତି ଖାଇଦଉଛି ନହେଲେ ମତେ ମତେ ବି ଭଲ ଲାଗେନି।
ତମେ ପସନ୍ଦ ମୋ ମାମୁଁ କିନ୍ତୁ ଗରମ ଭାତରେ ଗୁଆଘିଅ ପକେଇକ ଖାଇବେ ସଦା
ଆରେ ତମେ କଉଚ ଆମ ହଷ୍ଟେଲରେ ଯୋଉ ଅଛନ୍ତି। ସେ ଭାତ ସବୁ ଭାତ ସବୁୁ ଡାଲି ଆଉ କିଛି ଦରକାର ନାହିଁ। ତା ସେଇଟା ଛାଡ ତା ମାନେ ଅ ଯୋଉ ମାନେ ପରଟା ଖାଇବେ କିଛି ଦରକାର ନାହିଁ ପରଟାକୁୁ ଗୁଆ ଘିଅ।
ହଁ ପା କିନ୍ତୁ ହେଲଥ ପାଇଁ ଭଲ। ଆମେ ସିନା ସ୍ମେଲ ହଉଚି ବୋଲି ଆମେ ହେଲଥ ପାଇଁ ସେଇଟା ଭଲ ଗୁଅଘିଅ ଟା।
ହଁ ସେଆ ପା ମୁଁ ବି ଜାଣିଛି ହେଲ୍ଥ ପାଇଁ ସବୁଠୁ ଭଲ।
କିଲୋ ଆମର ଯୋଉଟାଇମ ରଉଥିଲା ଅଠ ସତଶହ ଅଠରଶହ ଟଙ୍କା ବିକା ହେଉଥିଲା ବା
ହଁ କିନ୍ତୁ ମତ୍ ତ ଭାରି ମାନେ ଭଲ ଭଲ ଲାଗେ ଆ ମାନେ ଦେଖିବା ପାଇଁ ଭଲ ଲାଗେ।
ସ୍ମେଲ ଯୋଉ ହୁଏ ମତେ ଭଲ ଲାଗେନି ଯୋଉଠି ରେ ହାତ ମାରିବ ଖାଲି ମହ ମ କ ବସୁଥିବ ଖାଲି ଗୁଆଘିଅ ଗୁଆଘିଅ।
ହଁ ବା। ମତେ ତ ଭଲ ଲାଗେନି ଟୋଟାଲି। ମନ୍ଦିରରେ ଗୁଆଘିଅ ପକେଇକି କରନ୍ତି ମନ୍ଦିର ଖାଇବା ଖାଇ ହେଇଯିବ ଆମେ ଜାଣିପାରୁନି। ଖାଇବା କିନ୍ତୁ ଏଇଠି ଆମେ ଜାଣିବାକି
ଚୁଡା ଖସା ଅ ବାସ୍ନା ହଉଚି କିନ୍ତୁ ଭାତ ଭାତରେ ଏରା କିନ୍ତୁ ବାସ୍ନା ହବନି। ତୁ ମନ୍ଦିରରେ ସେମିତି ସଦାବେଳେ ପକଉନାହାନ୍ତି ଦୁର୍ଗା ଘିଅ ପକଉଛନ୍ତି ଗୁଆ ଘିଅ ସେମିତି ପକଉନାହାନ୍ତି। କି ଯଦି ଦେଇଥିବ ବଲେ ପକେଇବେ। ପସନାଲିକ ଯଦି ଦେଇଥିବ ନହେଲେ ଦୁର୍ଗା ଘିଅ ଟା ପଡୁଚି ଯୋଉ କିଣା ଟା।
ଆଚ୍ଛା ଆଚ୍ଛା।
ଦୁର୍ଗା ଘିଅ ପଡୁଛି ଆଉ ଗୁଆଘିଅ ପକେଇବା ମାନେ ସ୍ମେଲ ହବ ମନେ କମ୍ପଲ୍ସରୀ। ଯୋଉଥିରେ ପକାଅତ ଟିକିଏ ପକେଇଦେଲେ ମହ ମହ ବାସୁଥୁବ।
ହଁ ବା। ରା ଆଁ ମୁଁ ତ କିନ୍ତୁ ଖାଏନି ଆମ କଲେଜରେ ସାର ଆଣିକି ପକେଇ ଖାଉଛନ୍ତି ଲିପି ଖାଇବ ଆ। ମୁଁ କହିଲି ନାଁ ନାଁ ସାର୍ କଣ ନାଁ ନାଁ ସାର୍। ଆ ଯୋଉ ଏମିତି କୁହନ୍ତି ଯୋଉ ଖାଆନ୍ତି ସେମାନେ ଭାତ ଡାଲମା ଯୋଉ ଖ ଟା ଏସବୁ ଖାଇବେ ଗୁଆଘିଅ ପକେଇକି ଖାଇବେ। ଏ ମା ଆମ ମ୍ୟାଡାମ ଯିଏ ବି ସିଏ ପୁରା ଖାଇ ପକାନ୍ତି ଏ ଭଗବାନ କେମତି ଖାଉଚନ୍ତି? ମୋତେ ଘରେ ଯ
ମୁଁ ଏଠି ତିଆରି କରୁଥିଲୁ ବୋଉ ଘର ତିଆରି କରୁଛନ୍ତି ଗୁଆଘିଅ ରା ନା।
ହଁ।
ଏଇ ଦହି ଖାଉଚ ନା ନାଇଁ?
ହଁ ଦହି ଖାଉଚି।
ଦହି ଖାଉଚ ନାଇଁ କି ଦହି ଖାଉଚ ଆଉ ଘିଅ ଖାଇବାର ଅସୁବିଧା କଣ ର
ନା ନା।
ଦହି କ୍ଷୀର ସବୁ ଖାଉଚ ନା କି?
ହଁ ଦହି କ୍ଷୀର ଆଉ ଛେନା ସବୁ ଖାଏ କିନ୍ତୁ ଘିଅ ଖାଏନି।
ଆଉ ହେଇଟା ଆଉ କଉ ବଡ କଥା। ଘିଅ ଟା ଛେନା ତ ଏମତି ବି ସ୍ମେଲ ହବ ଦହିଟା ହବ ବି। ଦହିିବରା ପସନ୍ଦ ନା ଗୁପଚୁପ?
ହୁଁ ଦୋନୋ।
ହୁଁ ତଥାପି ସବୁଠୁ ଅଧିକ କୋଉଟା?
ଆ ସବୁଠୁ ଅଧିକ ଅ ଗୁପଚୁପ୍ ପସନ୍ଦ।
ହୁଁ।
ହୁଁ ଦହିିବରା ଏତେ ବି ନା
କଟକ ଦହିବରା ବହୁତ ଫେମସ କଣ ଅଲଗା ଦଉଛନ୍ତି? ସେଇ ତ ଏକା ଦଉଛନ୍ତି।
ହଁ ମ ଏକା ସବୁ ଏକା। ଫେମସ୍ ବେମସ କିଛି ନାଇଁ ହଁ ହଁ।
ନୂଆ ଲଗ୍ ଆଇପଡ ଷ୍ଟ୍ରାଟ ହେଇଚି। ଛି ନା ସେ ଜିନିଷ ଟା। କଟକ ରୁ।
ହୁଁ ହୁଁ ହୁଁ।
ଷ୍ଟ୍ରାଟ୍ ହେଇଚି ନା ସେଥିପାଇଁ ଫେମସ୍ ଆଉ।
ହୁଁ ହୁଁ ହୁଁ। ସେୟା।
ଆଉ ଲାଷ୍ଟ ଟାଇମ୍ ଭଟ୍ଟାରିକା କେବେ ଯାଇଥିଲ?
ଭଟ୍ଟାରି ଗାଁକୁ ଦି ବର୍ଷ ତଳେ ଯାଇଥିଲି।
ତୁମ ଗାଁ ପଟେ ହେଇକି କେମିତି ଏତେ ଲେଏଏଟ୍ ଦି ବର୍ଷ।
ଆରେ ମୁଁ ତ ଘରକୁ ଗୋଟେ ମୁଁ ତ ଘରକୁ। ଉଁ ଚାରି ତିନି ମାସରେ ଚାରି ଚାରି ମାସରେ ଆଗରୁ ପ୍ରତ୍ୟେକ ମାସରେ ଯାଉଥିଲି। ହେଲା କାଁ ନା ମୁଁ ଗାଡି ଫାଡିରେ ମୋ ମୁଣ୍ଡ ଫୁଣ୍ଡ ବୁଲେଇହୁଏନି ଏବେ ମୁଣ୍ଡ ଫୁଣ୍ଡ ବୁଲୋଉଚି ତ ମୁଁ ସେଥିପାଇଁ ଯାଉନି ଆଉ ପଳଉଚି ଏମିତି ଆଉ ହୁଁ। ତମେ ଆସିଚ ବୋଧେ ତ କହିଚ ଏପଟକୁ ଆଉ।
ମୁଁ ତ ବହୁତ ଥର ମୋର ତମେ ଯେତିକି ଥର ଯାଇନଥିବ ମୁଁ ଏତିକି ଥରେ ଯାଇଥିବି। ଆମର ଏଇଠୁ ମିନିମମ୍ ସତୁରି କିଲୋମିଟର ହବ।
ହଁ। ବାହାର ଜାଗାକୁ ଟିକେ ଯିବା ପାଇଁ ପସନ୍ଦ କରନ୍ତି ସମସ୍ତେ।
ହୁଁ ମୁଁ ଫାଷ୍ଟ ଟାଇମ୍ ଯାଇଥିଲି କେବେ ଦୁଇ ହଜାରେ କୋଡିଏରେ। ସେ ତ ଅସି ଦେଓଧର ନୂଆ ନାଇ ହଉଥିଲା। ଜଙ୍ଗଲ ପୁର ଥିଲା ଏବେ ତ ସଜ ବାଜ କରିସାରିକି ରାସ୍ତା ଫାସ୍ତା କରିସାଇଲାଣି ଏବେ ବ୍ରିଜ କରିସାଇଲାଣି। ଏବେ ରିସେଣ୍ଟ ଯାଇଥିଲି ଛଅ ମାସ ତଳେ।
ପୁଣି।
ଦେଓଝର।
ଓହୋ ଦେଓଝର। ହୁଁ ହୁଁ ହୁଁ ହୁଁ।
ନା ନା।
ଅଁ ଦେଓଝର ଗୋଟେ ଥର ଯାଇଚି ଦି ଥର ଗୋଟେ ଥର ନୁହଁ ଦି ଥର ଯାଇଚି।
ହଁ।
ହୁଁ ହୁଁ।
ତମେ ଗଲା ଆସି ପାର୍କ ଫାର୍କ ହେଇଥିଲା ନା ନାଇଁ।
ପାର୍କ ହଁ ହେଇଥିଲା ନା। ହେଇଥିଲା ପାର୍କ ହେଇଥିଲା। ହୁଁ ଅଳ୍ପ ଟାଇମ୍ ପାଇଁ ହେଇଥିଲା ହଁ।
ହୁଁ ଏ ଭାଙ୍ଗିଗଲାଣି ସବୁ।
ସମସ୍ତ କୁହନ୍ତି ଏବେ ବି ବଢିଆ ସେ କରିଦିଅନ୍ତି ବୋଲି କହୁଚନ୍ତି।
ଏ ପାର୍କ ବଢିଗଲାଣି। କିନ୍ତୁ ଏଇ ଯୋଉ ଆଇନା ଘରଟା ଥିଲା ସେଇଟା ଭାଙ୍ଗିଗଲାଣି ପରା ଆଇନା ଟା ଭାଙ୍ଗିଗଲାଣି ବାଗ ଲାଗୁନି ଆଉ ଭିତର ଟା। ନୂଆ ନୂଆ କି ବଢିଆ ଲାଗୁଥିଲା ଦୁଇ ହଜାର କୋଡିଏ ଏକୋଇଶି ରେ ଯେତେବେଳେ ଯାଇଥିଲି ମୁଁ।
ହୁଁ ହୁଁ ହଁ ହ। ହଁ ହଁ ଠିକ ଅଛି।